ହ୍ୟାଲୋ। ହ୍ୟାଲୋ ଆଜ୍ଞା। ମୁଁ ଟିକେ ବୁଲୁଚି। ବର୍ଷା ପାଗ ଥଣ୍ଡା ଲାଗୁଛି ବା ଆରେ। ତମେ କଣ କରୁଛ ହଁ ବାହାରେ ଥଣ୍ଡା ଲାଗୁଛି ବୁଲୁଛି। ଲାଇନ୍ ପଳେଇଚି।
ମୁଁ ଟିକେ ଛାତକୁ ପଳେଇ ଆସନି ଏଇ।
ତମର କଣ କରୁଚ?
ଆମର ଭାତ ବସିଛୁ।
ଭାତ ବସେଇଲଣି?
ହଁ ପାଞ୍ଚଟା ହେଲାଣି ଭାତ ବସେଇନି ଭଜା ଘରୀୟା କଣ କରିମି ଫେରେ ରୁଟି କରିମି।
ଆଉ ରୁଟି ଫୁଟି ହବ ନା ଖାଲି ଭାତ?
ହଁ ରୁଟିି ହବ।
ହଁ।
ତମେ କଣ କରିବ?
ଟି କରିବି ଆଉ ଭାତ ଆଉ ଦିନରେ ତ ହେଇଛି ଆଉ ହବନେଇ।
ହଁ।
ଆ କାଲି କୁଆଡେ ଯାଇଥିଲ କି? କାଲି କୁଆଡେ ଯାଇଥିଲ ଘରୁକୁ? ଏ ମଝିରେ ମଝିରେ ଏ ଉ ବୁଲାବୁଲି ଚାଲିଛି ଆଉ।
ହଁ କାଲି ଯାଇଥି ଦରକାର୍ ଥିଲା। ବୋଉର ମୋର କିଛି ଜିନିଷ ଆଣିବାର ଥିଲା ଗଲି। ଏ ବୋଉ ଡାକିଥିଲେ ସେ ତାର କିଛି ଜିନି ଦରକାର ଥିଲା ଆଣିଆରେ। ଲଗେଇଥିଲା କହିଲେ ଆଇ ଆଇ ଟିକେ କିଣିଦୋଉ। ସେ ଯାଇଁକି ବୋଉ ର ବି କିଛି କରଦେକି ଆସିଲି ଆଉ।
କଣ କିଣାକିଣି କଲ?
କିଣିଲି ବା ବୋଉ ତାର ପଟି ଆଣିଲା ଆଉ କଣ ଚୁଡି ଆଣିଲା। ନେକ୍ ପାଲିଶି ବ୍ଲାଉଜ ଚୁ ଆଣିଲା ଆଉ। ଆଉ ମୁଁ ଗୋଟେ ଜିନିଷ ଟେ ଆଣିଲି ଆଉ।
ଓହୋ ଷ୍ଟେସନାରି
ହଁ ଟେସ୍ନାରୀ କିଣାଜା ତାର ବାହାଘରିଆ ଅଛି ତ। ଝିଅ ଶୋଇକି ଉ ଉଠିଲା ଓଉଠିକି କଣ ଖେଳୁଥିବ ଆଉ କଣ କରିବ। ବାହାଘରି ଏଇ ସିଜିନି ରେ ତ ବାହାଘରିଆ ଆଉ ବାହାଘର ହଇରାଣ ଆଉ।
ତମର ବାହାଘର ସାଘର ପଡିଛି ନା।
ନା ଆମର କିଛି ଏଇନା ନାହିଁ ଯୋଗାଯୋଗ ଆଉ।
ଭଲ ସିଏ ଯୋଉ ଟେନ୍ସନ।
ଆଉ କେତେ ଦିନି ଅ କିଛି କୋଉଠିକ ଆଉ ଆ ଭିତରେ ହବ ବର୍ଷା ଦିନ ହେଲା। ଆ ଘୁଣ୍ଡିଯା ଅଛି ଯେ କିନ୍ତୁ ସିନା କୋଉଠି ଯୋଗାଯୋଗ ହେଲେ ଏତେ ଅଳ୍ପ ଦିନ ଭିତରେ ମନକୁ ଗଲେ କଣ ଭଲ।
ବାହାଘର ଆଉ କେତେ ମାସ ଭିତରେ ହେଇପାରିବ।
ଏ ଆଗକୁ ଡିସେମ୍ବର ଜାନୁଆରୀ ମାର୍ଚ୍ଚ ଆଡକୁ
ନା ନାଇଁ ଏଇ ଯୋଉ ଜୁଲାଇ ମାସ ଭିତରେ ବାହାଘର ହବ। ତାପରେଉ କେତେ ମାସ ବନ୍ଦ ହେଲା ପରେ ଯାଇକି ହବ।
ବାଘର ପୁଣି ତା ପୁରା ଯାଇକି ମାର୍ଗଶିର ମାସରେ।
ମାଗଶୀର ମାସ ରେ ଏଇ ଏଇ ଯୋଉ ମାସରୁ କେତେ ମାସ ଭି
ଏଇ ମାସଟାରେ ତ ଲୋକ କରନ୍ତି ଗୁଣ୍ଡିଚା ବାହୁଡାରେ। ଠାକୁର ଥାଆନ୍ତି ବୋଲି ରଥରେ ଏ ବାହାର କରିଦିଆନ୍ତି ସେମିତି ଏ ସବ ମଙ୍ଗଳ ଜଗନ୍ନାଥ ରେ।
ଓହୋ ଅଛି ଆଉ ତ ମାସେ ଆହୁରି ଅଛି।
ମାସେ ଏଠି ହଁ ମାସେ ପାଖା ପାଖି ଅଛି।
ଆୟୋଜନ ଯିଏ କରିଥିବ ସେ କରିଦବ ଆଉ।
ହଁ ଯିଏ ଆୟୁଜନ କ ଥିବ ପାଖରେ
ହଁ। ଆଜି ମତେ ପଚାରୁଥିଲେ ଯୋଉ ଇଏ କଣ ତ
ହଁ।
କହିଲ ସେ ସୁନନ୍ଦତା ନା ତାଙ୍କ ନାଁ କଣ କିଲିବ ଜାନୁଆ କାହି ଠିକ ଠାକ କାହିଁ ଏ ମୁ କି ମୁଁ ଜାଣିନି। ତମ ଯୋଉ ଭଉଣୀ ମ ଯୋଉ ହଁ।
ଓହୋ ନା ନା ସେ କଥା ମୁଁ କହିଦିଲିନି ତ ଏଇ ଏ ଜଣା ପଡିବନ କଣ ହେଲେ ଯାହା ଜଣା ପଡିବ ନହଲେ
ହଁ ହଁ ମୁଁ ସେଇ କଥା ବି କହିଲି ମୁଁ କହିଲି ନା କାଇହିଁ ସେମିତି ଜଣା କନି ଯଦି ହେଲା ଜଣା ପଡିବ ଆଉ।
ହୁଁ ହୁଁ ଆଉ ଯଦି ବାହାର ଆସି ଫିଟିଥିବ ଦିନେ ଦିନେ ହେଇ
ହଁ ହଁ ସେ ତ ଗୋଟେ କଥା ହଁ। ହଁଁ ଶୁଣିଥିଲିନି ବାରଡାଙ୍ଗିରରେ ଯୋଉ ଠିକ୍ ହେଇଥିଲା ତାପରେ ମତେ ସେ ପଚାର ଦେଥିଲେ ମୁଁ କହିଲି ହଁ। ଠିକ ହେଇଥିଲା ତ ବାର ଟାଙ୍ଗିରେ ତାପରେ କଣ ହେଲା ମୁଁ ଆଉ ଯାଣିନି।
ହଁ ବା ତାଙ୍କର ଘର ଭିତରେ କଥା ବାହାରକୁ ଅନୁକୁ ପସନ୍ଦ ହେଇଲେ କଣ? ହେଲେ ଜାଣିବେ ସମସ୍ତେ।
ହଁ । ଆଉ ଏଣ ସୁନା ଟେ ଖସି କଣ କିଣିବୁବା।
କେତେ ଅଛି ଏଇନା ଲକ୍ଷେ ପଚିଶି।
ହଁ। ଲକ୍ଷେ ଚବିଶ ପାଞ୍ଚଶହ ନା କଣ ପଚିଶି ପାଞ୍ଚଶହ ନହଲେ ଚବିଶି ପାଞ୍ଚଶହ।
କାଲି ବା ଯାଇଥିଲି କମିଯାଇଛି କାଲି ଯାଇଥିଲି କମି ଯାଇଛି କାଲି କହିଲା।
ଆମର ତ ଏଇନା ସୁନା କିଣିବାରେ ନାହିଁ ଆଉ ସୁନା ଖବର କି ନବ।
ନାଇଁ କଣୁ କମିଛି ନା ଯଦି କିଣିବା କଥାଉ ଆହୁରି ବି କାଳେ କମିବ। ହୁଁ ତାକୁ ବା ଦିନିଶହ ଗଟେ ଦେନି ମଙ୍ଗଳ ଝରାଟେ ସେ କହିଲା କହ ଏ ଜିନିଷ ଆମେ ପୁଣି ସୁନା କେତେବେଳେ କଣ ଖସୁଛି ଆଗକୁ ରଖିବୁନି ଯଦି କିଣିବ ଜିନିଷ ଟା ଦବ ତାହେଲେ ନହେଲେ ପଚାରି ନିଅ କିନ୍ତୁ
ଓହୋ ମାନେ ବିକ୍ରି ନାହଁ। କିନ୍ତୁ
ହଁ କହିଲା ତା ବଦଳରେ ଯା ନବା କଥା କଥା ନିଅ କିନ୍ତୁ ପଇସା ଦିଆ ହବନି। ଆଉ ଆଣିଥାନ୍ତି ଗୋଟେ ନାକ ଫୁଲଟା ଆଣିଥାନ୍ତି ବୋଉ କହିଲା ଗୋଟେ ନାକ ଫୁଲ ନାହିଁ ଯା ତୋ ନାକକୁ ଯେମ ପଲ୍ସଟା ମାନୁନି ଆଉ ସିଏ ତାର ରଙ୍ଗ ତ ମନା କଲା, କହିଲା ଏଇ ଯୋଉ ଏଇଟା ଏଇଟାକୁ ଚେଞ୍ଜ କରି ବୁ ବୋଲିକି ମନାକଲା ସେ କହିଲା ଯେ ନ ନବ ଯଦି ସୁନା ଦୋକାନରେ ତ ରଖୁନାହାନ୍ତି ନାକଫୁଲ।
ହଁ ନାକ ଫୁଲଟାକୁ ସେ ଯୋଗୁରୁ କରିକି କଣ ଆଣି ହଉନି।
ହଁ ନା ଦେଇ ଦେଇଛି ବୋଉ ଦେଇଦଲା ସେ ଇଏଟାକୁ କହି ନେଇ ଯାଇଥା ତୋର ଯ ଯଉଠି ହେଲେ ତୁ ଦବୁ, ଦେଇକି ଗୋଟେ ନାକ ଫୁଲ କିନ୍ତୁ ନାଇବୁ। ମାନେ ହଉ ତ ଏଇଟାକୁ ରଖିଦେବି ଯଦି ହବ ମୋ ଝିଅ ତାର ନାଇବ। ତା ସେମତି ଆଉ ଗୋଟେ ପିନ୍ଧିଦେବି ଆଉ ଲଗେଇଛି ଗୋଟେ ଗୋଲାପି ପଥର ପିନ୍ଧିବୁ ନାକରେ। ଏଇଆ।
ଆଉ ସୁନା ଆଉ କଣ ଅଛି କିଣିଆକୁ ନା ଖାଲି
ଅଁ। ଆଉ ଯୋଉ ଭାତ ଚାଉଳ ପକେଇଲଣି ନା ଖାଲି ଚୁଲି ଲଗେଇଚ?
ପାଣି ହାଣ୍ଡି ବସେଇକି ଆଇଚି। ସିଏ ପାଣି ଆହୁରି ଫୁଟୁ ଫୁଟୁ ଅଧଘଣ୍ଟେ। ପାଣି ଫୁଟିବ ତ ଚାଉଳ ପକେଇବ ଭାତ ସାଙ୍ଗେ ସାଙ୍ଗେ ଫୁଟିଯିବ।
ଘର ଚାଉଳ ନା ଓହୋ ଆ ତରକ କାରି କଣ ହବ?
ତରକାରୀ ବା କିଛି ନାହିଁ ଘରେ କଣ ବାଇଗଣ ଦୁଇଟା ଅ ମୁଁ କହିଲି ଆଉ ଯାଅ ଆଣିବ କଣ କହିଲେ ପୋଟଳ ନେଇ ଆସିବ, ଆଉ ରୁଟି କରଦେମି ତ ପୋଟଳ ଭାଜଦେମି। ବାଇଗଣ ନହେଲେ କଣ ପୋଡିଦେବି ଖାଇଦେବେ ଆଉ। ଏଇଆ ହେଲା କଥା ଆଉ ଆ ମାଆ ତାର ନୁଗା ଶୁଖେଇଚନ୍ତି ନା କଣ ଧୋଇକି। ସେ ଥରେ କଣ କରୁଚି ନା ନୁଗା ଥରେ ଶୁଖେଇ ଦଉଛି ଫେର ଥରେ ତାର କଣ କରୁଛି ନା ଖାଇ ଦେଇକି ଫେର ଇଏ କରୁଚି।
ପଇସା ଦବ ସେ କ୍ୟାସ ଦେବ ନାଇଁ ସେ ହଉଚି ଖର୍ଚ୍ଚ କରି ଦଉଛନ୍ତି।
କିଏ କ୍ୟାସ ଖର୍ଚ୍ଚ କରିଦଉଚି ଗ୍ରୁପରେ।
ସେମାନେ ପଇସା, ସେ ସବୁ ଫୋନ ପେ କଲେ ସିଏ ମତେ ଦେବେ କୋଉଠୁ ଆଣିକି।
ହଁ।
ହାଲୋ ନାଇଁ ଜଣେ ପଇ ସା କହୁଥିଲା ଥିଲା ତାଙ୍କ ଉପରେ ଏଇ ଫୋନ ପେ ରେ ଏବେ ପଇସା ଦେଲା ବେଳକୁ ସେ ଫ ଏକାଉଣ୍ଟ କୁ ଯାଇକି ଉଠେଇକି କିଏ ଦବ କୁହନୁ ତମକୁ।
ଓହୋ! ହଁ ହଁ।
ଫିଙ୍ଗର ପ୍ରିଣ୍ଟି ନଉନି ନା ଆଉ ଏତେ।
ହଁ। ଆଉ କେତେ ପଇସା ଦେବେ କି? ମତେ ଜଣେ ମାଗୁଥିଲା ପାଞ୍ଚ ହଜାରେ ମତେ କହିଲା ଫୋନ ପେ ମୁଁ ତାକୁ ଫୋନ ପେ ରେ ଦେବି ବୋଲି ମନା କରଦେଲା କ୍ୟାସ କୋଉଠୁ ଏବେ ଆଣିବି, ଦୋକାନ ପତ୍ର ହେଲେ କ୍ୟାସ
ହୁଁ ସେ ତାଙ୍କର ଦୋକାନରେ ବେପାରୀ ତାଙ୍କର ଯିବେ ମ ମାଲ ଉଠେଇବେ ଆଉ ସେଠ
ଦୋକାନ ସଉଦା ଆଣଲା ବେଳେ ଫୋନ ପେ ଦେଇଦବ ସେ ଗୋଟେ ଚଳ
ଆଉ ଘରୋଇ ତମୁକୁ ଦେବେ ଆମେ କୋଉଠି ଗ୍ରୁପ କରିଛନ୍ତି, ଭଲ ମନ୍ଦ କରିଛନ୍ତି ତାଙ୍କୁ ସୁଝିବା ପୁଣି ପଇସାଟା ହାତରେ କେମିତି ଆସିବ।
ହଁ।
ପିଜୁଳି ଗଛରେ ପାଚିଥିଲା ଦିଟା ଦେଲ ନେଇ ନା।
ତମେ ପାରିକି ଖାଇଲନି।
ମତେ କୋଉଠି ପାରି ଆସେ ଯେ ମୁଁ କଁ ନଈକୁଳିଆ ଛୁଆ ମୁଁ ତ ଯାଇକି ଆସ
ଆସିକି ଗଛ କତୁରୁ ଡାକିଲନି ପିଜୁଳି ଗଛ କତିରେ ତ ଆଙ୍କୁରି ଥୁଆ ହେଇଚି। ଆଙ୍କୁରି ଆଣିକି ପାରିକି ଖାଇଥାନ୍ତ ସମସ୍ତେ ଖାଇ ନାଗୁଛି ମାଙ୍କଡ ଖାଇ ଦଉଛନ୍ତି ପୋକ ଲାଗୁଚି। ହୁଁ। ପୋକ ନାଗି ନାଗି ତ ନା ଏ ଏବେ ମେଘ ହେଲାଣି ପୋକ ଲାଗି ଯାଉଛି ପାଚି ଯାଉଛି ବି। ଗୋଟେ ପିଜୁଳି ପାରିନି କବିତା ଘର ଆଡେ ପଳେଇଲା ଆଉ ଗୋଟେ ସେଠି ଯାଇଏ ଗୋଟେ ପିଜୁଳି ପାରିଲି ସେ ବାଡ ଭିତରେ ପସିିଗଲା ସେ ଖାଇବା ବୋଲି ଛିଡା ହେଇଚି ହୀଈ ଆଉ ପାଣି ଆଜି ଆସିବନି କି?
ଏଇ ବିଜୁଳି ଇ ବୋଧେ ପଳେଇଚିନା କଣ ଘଡଘଡି ମାରିଥିଲା ବିଜୁଳି ଥିଲେ ସିନା ଲାଇନ ପାଣି ଚାଲିବ
ଏଠିଖାଲି ମେଘ ଟିକେ ହେଲା ମାନେ ଗଲା
ହଁ ଗୋଟେ ମାରିଲା ତ ଘଡଘଡି ସେ ସେଇଥିପାଇଁ କାଟି ଦେଇେଇଛନ୍ତି ଆଉ
କାଲି ରାତିରେ ଖାଲି ଆଇଲା ଗଲା।
ନା ଚାଲୁଥିଲା ପାଣି ତିନିଟା ବେଳକୁ ତିନିଟା ବେଳକୁ ପାଣି ଚାଲୁଥିଲା ବା ଆମର ଆମର ରଖୁଥିଲୁ।
ହଁ ହଁ ହଁ ଖରା ବେଳେ ଆସିଲା ମୁଁ ଯାଇଥିଲି ବୋତଲ ନେଇକି ଗଲା ବଳକୁ ପାଣି ପଳେଇଲାା
ରଖିଛନ୍ତି ସେ ପାଣି ଧର
ମୁଁ ମୁଁ ଟିୱଲ ରେ ତ ମାଡିକି ପିଇଦେବି ମତେ ଥଣ୍ଡା ପାଣି ସାଙ୍ଗେ ସାଙ୍ଗ ପାଣି ମାଡିବା ପାଇଁ ପିଇବା ପାଇଁ ଭଲ ମୋର ଟ୍ୟାପ ଅଭ୍ୟାସ କରିବୁ ମାନେ କେତେବେଳେ ପାଣି ରହିବ କେତେବେଳେ
ହୁଁ ଉଁ
ହଁ ଅଁଳା କୋଳିଗୁରା ବାର ମାସି
କଣ ସବୁବେଳେ ସେ ଉ ଗୋଟେ ସୁକୁମାରୀ ଗଛ।
ହଁ,
ତାପରେ ଏ ବର୍ଷ ବର୍ଷା ଟା କମ ହେଲା ପାଣି ସିନା ପାଇଲେ ଫୁଲ ଫଳ କଷି ହବ। ଛେକ ଛେକି ଜିନିଷ ସିଏ ଯେତେବେଳେ ତାର ପୁଣି ହବ
ସୁଜନା ଗଛଟ ଛୁଇଁ ହେଇଛି ଗୋଟେ ଅଛି ଦିଟା ହେଇଛି ଅଳ୍ପ ଦିଇଟା ହେଇଛି
ହ ଅଁଳା ଗଛ ପିଜୁଳି ଗଛ।
ହଁ ସୁଜୁନା ଗଛ କାଇଁ କେତେ ଲଗାହେଇଚି ସେଠି ଗୋଟେ ଲଗାହେଇଚି ସେଠ ଏଟି ଲଗା ହେଇଛି ସେଠି ଦିଟା ଲଗାହେଇଛି ଫେରେ ରେ ନୂଆ ଗଛ ଚାରଟା ଲଗାହେଇଛି। ହାୟ ପ୍ର ଗ କିଏ ଗୋଟେ ଅଟୋରେ ଗଲାଣି। କଣ ହେଲା?
ଗାଇ ବା
ଏ ଲକ୍ଷ୍ମୀ ଲକ୍ଷ୍ମୀ ଗୋଟେ କୁଆଡେ ଯାଉଛି। ହଁ,